ହ୍ୟାଲୋ ହଁ ଭା ମୁଁ ତମକୁ କହୁଥିଲି ଯେ ଏଇ ଯୋଉ ଆମେ ଯୋଉ ବଗିଚା କଥା କହୁଥିଲେ ଆଉ କିଛି ଛି ତ ଆପଣଙ୍କ ରହିଯାଇଥିଲା ତ୍ରୁଟି ଆପଣ ସେ ତ୍ରୁଟି ଟା ଆପଣ କହିପାରିବେ ଆଉ ମୁଁ କହୁଥିଲି ଯେ ଲୁହା ଜାଲ ଆମେ ବୁଲେଇଥିଲେ ସେ ଯେକୌଣସି ବଳଶାଳୀ ଉ ଜୀବ ହେଇଥାଉ ନା କାହିଁକି। ତାଙ୍କୁ ଫଟେଇକି ଯାଇ ପାରିବନି କି ତାକୁ ଭାଙ୍ଗି ପାରିବନି ଆଉ ଲୁହା ଜାଲ ବୁଲେଇ ଦେଲେ। ବର୍ଷ ବର୍ଷ ଧର ରହିଯିବ ଆମେ ଯଦି ତା ଉପରେ ରଙ୍ଗ ଦେଇଦବା। ଶୁଣୁ ରଙ୍ଗ ଦେଇଦବା। ସିଏ ବହୁତ ବର୍ଷ ପଳେଇବ ମୁଁ ପାଖାପାଖି ଆଠରୁ ଦଶ ବର୍ଷ ଭାବୁଛି ଯାଇପାରିବ ବୁଝିପାରିଲି?
ଆଜ୍ଞା ଆପଣ ଶୁଣନ୍ତୁ ଆପଣ ଯୋଉ କଥ କହିଲେ ଭଲ କଥାରେ କହିଲେ। ମୁଁ ସେ ଲୁହହାର ର ଯୋଉ ଜାଲିଟା ଦଉଛେ ସେ ତାରେ କଣ୍ଟା। କିଛି ରହୁଛି ଯୋଉଟା କି ମୁନିଆ ଟାଇପ ରେ ଯୋଉଟା ମଣିଷ ହଉ ଜୀବଜନ୍ତୁ ଯା ତାଙ୍କ ଆଘାତ ପହଞ୍ଚିବ ଆମେ ସୌନ୍ଦର୍ଯ୍ୟ କଲେ ଲୋକ କୁ ଆକର୍ଷିତ କଲେ କଣ ହବ ସମିତି ଦେଖିବାକୁ ପଡିବ ନା ବନ୍ଧୁ ବୁଝିଲେ କି?
ହଁ।
ଛୋଟ ଛୁଆ ଅଛନ୍ତି ଖେଳା ଖେଳି କରୁଛନ୍ତି ସେଠି ବା ତାଙ୍କର ବା ମାନ ଅ ଅ ତାଙ୍କ ଆଖି ଦୃଷ୍ଟିରୁ ଟିକେ ଇଏ ହେଲେ ଦୁର୍ଘ ଦୁର୍ଘଟଣା ଘଟିପାରେ। ବୁଝୁଛନ୍ତି ତ ବନ୍ଧୁ ସେ ଆପଣ ଯୋଉ କଥା କହିଲେ ଭଲ ସେଟା ହବ ଆମ ସୌନ୍ଦର୍ଯ୍ୟକୁ ସୁରକ୍ଷିତ ରଖିବା ପାଇଁ କିନ୍ତୁ ଅନ୍ୟ ଜୀବଜନ୍ତୁ ବା ଆମ ଛୋଟ ଛୁଆ ମାନେ ଯୋଉ ଖେଳା ଖେଳି ସେଠି କରୁଛନ୍ତି। ତାଙ୍କ ପାଇଁ ସେଠି ଟିକେ ଅ ଅଧିକ ଇଏ ହେଇଯିବ ବୁଝିଲେ କି?
ହୁଁ। ସେଠି ଆମର ଯୋଉ ଗୋଟେ ପିଜୁଳି ଗଛ ଥିଲା ଆପଣ ମନ ଥିବା ଆପଣଙ୍କର? ସେ ଯୋଉ ବହୁତ ତୁ ଦୁଃଖଦ ଘଟଣା ଯେ ପିଜୁଳି ଗଛ ଆଉ ବଉଳୁ ଗଛ ଗୋଟେ ମଧ୍ୟ ଥିଲା ଦେଖି ତିବେ ସେପଟେ ମୁଣ୍ଡରେ ବଉଳ ଗଛ ସେପଟେ ମୁଣ୍ଡରେ ପିଜୁଳି ଗଛ ପୂର୍ବ ପଟରେ ପୂର୍ବ ପଟରେ ବଉଳ ଗଛ ପଶ୍ଚିମ ପଟରେ ପିଜୁଳି ଗଛ। ସେ ପିଜୁଳି ଗଛ ଠୁ ଦୁଇ ତିନି ବର୍ଷ ହେଲାଣି ନୂଆ ନୂଆ ଫଳ ଦଉଥିଲା ମାନେ ଏବେ କଥା ନୁହଁ ପାଞ୍ଚ ବର୍ଷ ପୂର୍ବରୁ ଯୋଉ କଥା କହୁଛି। ନୂଆ ନୂଆ ଫଳ ଦଉଥିଲା ସେ ପିଜୁଳି ଟା ଭାରି ମିଠା ଲାଗୁଥିଲା। ଆପଣ ଖାଇଥିବେ ନିଶ୍ଚୟ ଛୋଟ ପିଜୁଳି ଅଛ।
ତା ପାଇଁ ମୁଁ ନିଜେ ଦାଈ ବନ୍ଧୁ ଜାଣିଲେ? ସେ ବୃକ୍ଷ ପାଇଁ ମୁଁ ନିଜେ ଦାଈ। ମୁଁ ପର କଥାରେ ପଡି ସେ ବୃକ୍ଷକୁ ମୁଁ ହିଁ ଅ ମାନେ ମୂଳରୁ ହିଁ ହତ୍ୟା କରିଛି।
ହଁ ଆପଣ ହାନିଥିଲେ ଆପଣ ନିଜେ ଏକୁଟିଆ ନୁହେଁ ବହୁତ ପିଲା ମଧ୍ୟ ଥିଲେ। ଯେହେତୁ କିଛିଟା ଜଣ ଲୋକ ମନା କରିଥିଲେ। ଆଉ ବହୁତ ଜଣ କହୁଥିଲେ ନାଇଁ ହାଣି ଦେ ଆମେ ସଫା କରିଦବା। ଯେହେତୁ ଆମେ ବହୁତ ତମେ ବିଲ ଭିତରେ ପଶିକି। ସେ ଯୋଉ ବାଉଁଶ ଆଣିକି ସେ ବାଉଁ ନୁହେଁ ତ ସେ ଆମର ଯୋଉ ସିମେଣ୍ଟ ଆଣି ଯୋଉ ପୋତି ଥିଲ ସେ ତାର କିଛି ମୂଲ୍ୟ ରହିଲା ନାହିଁ। ବୁଝିପାରିଲେ ଆପଣ ଦୌଡ଼ା ଦୌଡି ହେଇକି ଯାଇଥିଲେ ଆଉ କି ମୂଲ୍ୟରେ ସେ ଯାହା ଯଦି କାହା ଗୋଡ ଭାଙ୍ଗି ଯାଇଥାନ୍ତା କି ଧରା ପଡିଯାଇ ଥାନ୍ତା ଧରା ମଧ୍ୟ କାହା ଗୋଡ ଭାଙ୍ଗି ଯାଇଥାନ୍ତା। କିଏ ପଡି ଯାଇଥାନ୍ତା ତାଙ୍କ ମୁଣ୍ଡ ଫାଟି ଯାଇଥାନ୍ତା ବହୁତ ପ୍ରକାର ସମସ୍ୟା ଥିଲା। ସେ ସମସ୍ୟାର ସମ୍ମୁଖୀନ ହେଇକି ଆପଣ କଲେ ଆପଣ କିଛି ଲାଭ ରଖିଲେ ନାହିଁ।
ସାନ ଭାଇ ଶୁଣନ୍ତୁ ସାନ ଭାଇ ଶୁଣନ୍ତୁ ଆପଣ ଯୋଉ କଥାଟା କହିଲେ ବହୁତ ଆଘାତ ପହଞ୍ଚୁଛି ମୋ ହୃଦୟକୁ ମୁଁ କଥାରେ ଅଛି ନିଜ
ହ
ହାତ ମାନେ କଥାରେ ପଡି ଯଦି ଆଉ ନିଜ ଗୋଡରେ ମୁଁ ନିଜ କୁରାଢି ମାରିଚି, ମୁଁ ନିଜ ଇଏରେ ଶାଗ ପଖାଳ ଖାଇବୁ ପର କଥାର ଘୋଡା ଚଢିବୁନୁ। କଥାର ଅଛି, ମୁଁ ସେକ ସେତବଳେ ଅ, ତାଙ୍କ ବୁଦ୍ଧିରେ ପଡିକି ମୁଁ ଯେତେବେଳେ ସେ ଗଛ ଟାକୁ ମୁଁ ନିଜେ ନିଧନ କରିଛି। ବା ହତ୍ୟା କରିଚି, ମୁଁ ଆଜି ସେ କଥା ଭାବୁଛି ଯେ ସେ ଗଛଟା ସେତଳେ ଥିଲେ, ଆଜି କେତେ ଛୁଆ କେତେ ପିଲା କେତେ ମଣିଷ ସେ ଜାଗାରୁ ସେ ପିଜୁଳି ଟା ଖାଇଥାନ୍ତେ। ସେ ପିଜୁଳିର ଯୋଉ ଥିଲା ରଙ୍ଗ। ଯୋଉ ତାଙ୍କ ସ୍ଵାଦ ଯୋଉ ମିଠା ଥିଲା ଆଜି ସମତେ ସେ ପିଜୁଳି ଗ ଥା କହୁଚନ୍ତି, ବୁଝିଲେ କି ବନ୍ଧୁ, ମୁଁ ପର କଥାରେ ପଡିି ସେ ନିଧନ କରିଛି ସେ ଗଛ। ମୁଁ ଆଜି ପସ୍ତଉଚି ସେ କଥା ଭାବିକି। ଯେ ପ-ଅ, ସେ ଗ
ଆଉଁ ବୋଦେ ଆଉ ସେ ଗୋଟିଏ ଗଛ ନୁହଁ ଆଉ ମଧ୍ଯ ସେ ବହୁତ ଗଛ ଆମେ ପା ହାଣି ଦେଇଛୁ, ସେ ଯେ ଚାକୁଣ୍ଡା ଗଛ ଦୁଇ ଦିଇଟା ଥିଲା ଆମେ ହାଣି ଦେଇଥିଲେ।
ନା ନାଇଁ ଚାକୁଣ୍ଡା ଗଛ ଶୁଣ ଚାକୁୁଣ୍ଡା ଗଛ ନିଧନ ହେଲା। ଅ, ଟିକେ ମନକୁ ଆଘାତ ପହଞ୍ଚେ ଯେମିତି ବୃକ୍ଷ ଅ, କୁ ରୋପଣ କରିବା ବହୁତ ତୁ ବଡ଼ କଥା, କିନ୍ତୁ ଆମେ ନିଧନ କରିବା ବହୁତୁ ଅ, ମର
ଛେତୁ ଆମେ ଆମେ ଭଲ ପାଇଁ କ- ଆହା ଆମେ ଭଲ ପାଇଁ ତାକୁ କାଟିଥିଲେ। ଯେହେତୁ ଆମେ ଭାବିଥିଲେ ଯେ ଅନ୍ୟ ପନ୍ଦରରୁୁ କୋଡିଏ କି ତିରିଶ କି ଚାଳିଶ ପ୍ରକାର ର ଆମେ ବୃକ୍ଷ ଲଗେଇବା। ଏଇ ଦୁଇଟି ବୃକ୍ଷ କାଟିିଦେଲେ ଆମେ ଆହୁରି ଭଲ ଲଗେଇବା। ସେଇ ଦୁଇଟି ବୃକ୍ଷ ଜାଗାରେ ଆମେ ଅଧିକା
ଟି ଦେଲି। ଜ୍ଞା କାହିଁକି ନା ସେ ଚାଖୁଣ୍ଡା ଗଛ ହିଁ ବଡ ହେଲେ ଅନ୍ୟ ବୃକ୍ଷ କୁ ବଡ କରିବାରୁ ବନ୍ ଚିତ କରିବ, ଯାହାଫଳରେ ଅନ୍ୟ ବୃକ୍ଷ ନ ରହିଲେ, ଓ ବଗିଚାର ସୌନ୍ଦର୍ଯ୍ୟ ଆଉ ମଣିଷକୁ ଆକର୍ଷିତ କରିବ ନାହିଁ। କି ଅ, ବାହାରୁ ଆସୁଥିବା ପର୍ଯ୍ୟଟନ ଅ, ଲୋକଙ୍କୁ ବି ଆକର୍ଷିତ କରିବ ନାହିଁ। କାହିଁକି ନା ଆମେ ସେ ବୃ କ୍ଷ କାଟିଦେଲେ ମୁଁ ଅଲ୍ ଅଲଗା ଯୋଉ ରହିବ ଗଛ ତାର ଅ, ଫୁଲ ଆଉ ଉଁ, ଗଛର ଯୋଉ ପ ତର ସୌନ୍ଦର୍ଯ୍ୟ ଦବ ଲୋକଙ୍କୁ ଆକର୍ଷିତ କରିବ। କିନ୍ତୁ ଏଇ ଯୋଉ ପିଜୁଳି ଗଛଟା ମୁଁ କାଟିଦେଲି ବହୁତ ମର୍ମାହତ ତ ମୁଁ ନିଜକୁ ମନେ କରୁଛି ବୁଝିଲେ କି ବନ୍ଧୁ। ଆଜି ମୁଁ ସେ କଥା ଭାବୁଥିଲି, ଉଁ, ଖରାବେେଳେ କି ଏଇ ପାର୍କ ଯୋଉ ଉ, ଉ, ବଗିଚା ଟା ଥିଲା, ବଗି ଚାରେ ଏ କେତେ ପିଲା ବସା ବସି କରୁଥିଲେ, ଖେଳୁଥିଲେ। ଆଉ ଫଟୋ ଉଠଉଥିଲେ, ମାନେ ଯୋଉ ଆମର ନିଅନ୍ତି ଇଏ କରୁଥିଲେ। କେତେ କଥା କଣ କରୁଥିଲେ, କିନ୍ତୁ ଆଜି ସେ ବଗିଚା ନାହିଁ। ବୁଝିଲେ କି ବନ୍ଧୁ, ଆଜି ସେ ବଗିଚା ନାଇ।
ଉଚ୍ଚା ଜାଗା ଗୋଟେ କରିଥିଲେ ଆମ ବଡ ଭାଇ ମାନେ ମନ ଅଛି?
ଆଜ୍ଞା, ଗୁଟା କୁଦ ହେଇଥିଲା, ସେ ଜାଗାଟା ଉଞ୍ଚା ନୁହେଁ, ସେଟା କୁଦ ହେଇଥିଲା। ଗୋଟା ଅ, କୁଦ ଜାଗା ଥିଲା ଉଞ୍ଚା ଜାଗା।
ହଁ ମୁଁ ତ ଏତେ ମୋର ଜାଣିନାହିଁ କେମିତି ହେଇଥିଲା କେମିତି ନାହିଁ। ମୁଁ ଯେହେତୁ ଅବଶ୍ୟ ଛୋ ଟ ପିଲା ଥିଲି ମୁଁ ଜାଣିନଥିଲି ସେଇଠି ଗୋଟେ କଣ୍ଟା ଗଛ ଥିଲା ଗୋଲାପ ଗଛ। ବୁଝିପାଇଲେ ବୁଝିପା ସେଇ ଚାରି କରରେ ସେ କୁଦରେ କେତେ ଜଣ ବସୁଥିଲେ କହିଲେ? ପାଖାପାଖି ଦଶ ରୁ ପନ୍ଦର ଜଣ ବସୁଥୁଲେ, ଉ, ଘାସ ବି ବହୁତ ବଡ ବଡ ହଉଥିଲା। ଅବଶ୍ୟ ବାଟରେ ଘାସ ନଥିଲା, କିନ୍ତୁ ତା ଚାରିିକର ଯେତେ ଘାସ ଥିଲା ଏବେ କୋଉଠି ଆପଣ ପାଇବେନି। ଆମର ଯୋଉ ଖେଳ ହଉଛି କ୍ରିକେଟ୍ ଖେଳ ଉଁ, ମୋ ବାଡି ବଲ ଖେଳ ସେଠି ବି ଆପଣ ଏଡେ ବଡ ଘାସ ପାଇବେନି। ଆମ ସେ ସେ ଯୋଉ ଘାସ ହେଇଥିଲା। ସେଇ ଘାସ ସହରରେ ଆମର ଯୋଉ ବଡ ବଡ ଭାଇ ମାନେ ଯେଇଟି ଚାକିରି କରିକି ବାହାରେ ଅଛନ୍ତି, କିବା ବୁଝୁନାହାନ୍ତି ସେ ବିଷୟରେ। ସେ ସେଇ ପ୍ରତ୍ୟେକ ସପ୍ତାହରେ ଦୁଇରୁ ତିନି ଥର ସେଇ ଘାସ ଯାଇ ଖାଉ ଥିଲେ ମାନେ ଶୋଉଥିଲେ। କହିବାକୁ ଗଲେ ଆମ ଯୋଉ ଖେଳ ଟାଇମ୍ ରେ ଚାରିଟା ବେଳୁ ସାତଟା ଆଙ୍କ। ବୁଝିପାଇଲୁ ତା ମଧ୍ୟରୁ ବି କେତେ ସାପ ପଶି ଯାଉଥିଲେ। ଆମେ ଜାଣି ପାରୁନଥିଲେ ତଥାପି ଭୟ ନକ ସେ ଯ ବସୁ ଥିଲେ ଶୋଉଥିଲେ ସବୁ କଥା କହୁଥିଲେ ଶାନ୍ତି ଲାଗୁଥିଲା
ଆପଣ ଯୋଉ କଥା କହିଲେ ଭଲ କଥାଟେ କହିଲେ ବନ୍ଧୁ ଶୁଣନ୍ତୁ ଆପଣ ଯୋଉ କଥା କହିଲେ ସେଠି ବସୁଥିଲେ ଉଞ୍ଚା ଜାଗାରେ କେତେ ଭଲ ଜାଗାଟା ଥିଲା କେତେ ଭଲ ଦେଖା ହଉଥିଲା ସେଟା ଗୋଟେ ଗୋଟେ ଜିନିଷ ହଉଛି ଆପଣ ଭାଙ୍ଗିଦବାକୁ ଆପଣଙ୍କୁ କମ ସମୟ ଲାଗିବ କିନ୍ତୁ ଗଢିବାକୁ ଅନେକ ଦିନ ଲାଗିବ କିନ୍ତୁ ଆପଣ ଗଢି ପାରିବେନି ଅନେକ ଦିନ ଲା - ଭାଙ୍ଗିଦବାକୁ ଗୋଟେ ସମୟ ଲାଗିବନି ଗୋଟେ ଗୋଟେ ସମୟରେ ଆପଣ ଭାଙ୍ଗିଦେବେ କିନ୍ତୁ ଗଢିବାକୁ ଗୋଟେ ଘରକୁ ଆପଣ ଗଢିବାକୁ ଅନେକ ଦିନ ଲାଗିବ
ହଁ ଏଇ ଯୋଉଟେ ଉଦାହରଣ ଦେଖ ଆମେ ସେ ଜିନିଷଟା ସେ ଯୋଉ ବଗିଚାଟା ଭାଙ୍ଗିବାକୁ ଆମ କେତେ ସମୟ ଲାଗିବ ଗୋଟେ ଦୁଇ ଦିନ ଭିତରେ ଗଛ ହାଣି ହୁଣି ସବୁ ସାଇଜ କରିଦେଲେ ଏଇଠି ଚାରିରୁ ପାଞ୍ଚ ବର୍ଷ ହେଇଗଲାଣି ସେ ବଗିଚା ହୋଇପାରୁଛି ଯେତେ ଯା ଚେଷ୍ଟା କଲେ ବି ହଉନି ଯେକୌଣସି ପ୍ରକାରରେ ଆପଣ ଦେଖିପାରିବେ ଏଇଥର କିଏ ପଇସା ସମସ୍ୟା ହେଲାଣି ଆରଥରକ ତାଙ୍କ ଘରର ସମସ୍ୟା ହେଲାଣି ଯିଏ ପଇସା ନେଇଥିଲା ସେ ଦେଇ ପାରିବନି ଆଉ ଥରେ କିଏ ପଇସା ନଦେଲା ବେଳକୁ ଆଉ ଥରେ କିଏ ଝଗଡା କରୁଅଛି ଆଉ ଥରେ କିଏ କହୁଛି ମୁଁ ଦୁଇ ଚାରି ବର୍ଷ କରିଥିଲି ମୁଁ ଯାହା କହିବି ସେୟଆ ହବ ଆଉ କିଏ କହୁଛନ୍ତି ନା ତାକୁ କରୋନା ଛାଡି ଦିଅ ସେ ଯେମିତି ଅଛି ସେମିତି ଥାଉ ବଡ ପିଲା ବଡ ମୁଖିଆ ଅଛି ସେ ମୁଣ୍ଡ ଖେଳଉ ନାହାନ୍ତି କାହିଁ ଛୋଟ ଛୁଆଙ୍କର ଅ ହ ହ ସହିତ ମୁଣ୍ଡ ଖେଳେଇ ତାଙ୍କ ମା ଇଜତ ଯିବ ବୁଝିପାରୁଛନ୍ତି ଆପଣ ମୁଁ ଯାହା କହୁଥିବି
ବୁଝୁଛି ଆପଣଙ୍କ କଥା ଯୋଉ କଥା କହିଲେ ଶୁଣନ୍ତୁ ଆପଣ ଯୋଉ କଥା କଥା କହିଲେ ବଡ ପିଲା ଆଉ ଛୋଟ ପିଲା ଭିତରେ ବହୁତ ଫରକ ରହୁଛି ବଡ ପିଲା କଥା କହୁଛନ୍ତି ଆମେ ଶୁଣୁଛେ କିନ୍ତୁ ୟେ ବଡ ପିଲା ଯେ ବୁଝୁନାହାନ୍ତି ଯେ ଏବେ ସେ ଯୋଉ ଆମ ଉପରେ ଯୋଉମାନେ ଏ ଅଛନ୍ତି ଯୋଉମାନେ ସେ- ବଗିଚା ପାଇଁ ଯୋଉ ବଗିଚାର ଆଜି ଏତେ ବଡ଼- ଇଏଟା ହେଇଯାଇଛି ବା ସେଇ ଜାଗାରେ ବଗିଚାଟା ଆଜି ନାହିଁ ଆଗରୁ ଥିଲା ଏବେ ନାଇଁ ଆମ ବଡ ଭାଇ ବଡ ଭାଇ ମାନେ ଛଅ ହାତ ଜଣ ମିଶିକି ଯୋଉ କରିଥିଲେ ସେ ବଗିଚା ଟାକୁ ମୋ ପାଖରେ ପଇସା ନଥିଲା କିନ୍ତୁ ଓହ ହ ତାଙ୍କ ନିଜ ଖର୍ଚ୍ଚରୁ ସେ ପଇସା ରଖିକି ସେ ବଗିଚାକୁ ଓ ବହୁତ ଭଲ ଆକାରରେ କରିଥିଲେ ଯାହାବି ହଉ ଯେମିତି ଭଲ ଆକାରରେ ବହୁତ ଭଲ ଭାବରେ ତାକୁ ଗଢି ତୋଳିଥିଲେ ଆଜି ଯୋଉମାନେ ସେତେବେଳେ ଯୋଉମାନେ କହିଲେ କି ନାଇଁ ବଗିଚାକୁ ଆମେ ମୂଳରୁ ସଫା କରିଦବା ଭଲରେ ତାଙ୍କ ବଗିଚାଟା କରିବା ଇଏ ହଉଛି ପଇସାର ଲୋଭ ବୁଝିଲେ କି ବନ୍ଧୁ ସେତେବେଳେ ଯୋଉମାନୋନ କହିଲେ କି ଆମେ ସଫା କରିଦେଇ ଭଲ ଭାବରେ କରିବୁ କି ସେୟାକୁ ଆମେ ଯଦି ବାଗେଇ ଦେଇଥାନ୍ତେ ବହୁତ ଭଲ ହେଇଥାନ୍ତା ବୁଝିଲେ କି ବନ୍ଧୁ
ହଁ
ଏଇ ଯୋଉ ପଇସା ଲୋଭରେ ସେତେବେଳେ ଯୋଉ ପଇସା ଲୋଭରେ ବଗିଚା କୁ ନଷ୍ଟ କରିଦେଲେ କିମ୍ବା ସେ ଜାଗକୁ ସଫା କରିଦେଲେ ଆଜି ସେ ପଇସା ତାଙ୍କର ପାଖରେ ଥାଇକି ବି ସେ ଏ କରିପାରୁନାହାନ୍ତି
ଆଉ ଗୋଟେ ଶୁଣନ୍ତୁ ଆମକୁ ବହୁତ ବଡ ବଡ ଲୋକ ମଧ୍ୟ ପଇସା ଦେଇଛନ୍ତି ସେ ସେ କାର୍ଯ୍ୟ ପାଇଁ ବୁଝିପାରିଲେ ଆପଣ ମନ ଥବ ବହୁତ ବହୁତ ପଇସା ଆସିଅଛି ଯେତିକି ପଇସା ଅଛି ଅଛି ଆମର ଯେତିକି ଥିଲା ଅବ ଆଉ ସେତିକି ଆସି ବ ଯଦି ସେତିକି ସେତିକି ମିଶିକି ଆମର ମାନେ- ପାଖାପାଖି ବହୁତ ପଇସା ହେଇଯିବ ସେତିକି ପଇସାରେ ଆମ ଆମେ ମଧ୍ୟ ଆରମ୍ଭ କରିପାରିବା
ଆଜ୍ଞା ସେ ପଇସାଟାକୁ ସିଏ ତାଙ୍କ ଭିତରେ ଖର୍ଚ୍ଚ କରିଦେଲେ ବା ତାଙ୍କ ଭିତରେ ଲୁଚେଇ ଲାଚେଇ ନିଜ ନିଜ ଭିତରେ ସେ ପଇସାକୁ ବଣ୍ଟନ କରି ନେଇଗଲେ। କି। ଆକୁ ଏଠି ରଖିକି ଲାଭ ନାହିଁ ଆମେ ପଇସା ଆମ କିଏ ତ ଆମେ ତ କହିକି ଆଣିଚୁ ନା ବଡ ଲୋକଙ୍କ କତିରୁ ଏମାନେ କ ଛୁଆ ଆଣିଚନ୍ତି କି ସିଏ ନିଜେ ଖର୍ଚ୍ଚ କରିଦେଲେ ସିଏ ବୁଝିଲେନି ଯେ ପଇସ୍ ସା ଆମେ ଆଣିଥିଲୁ କଣ ପାଇଁ ଯଦି ବି ଆଣିଥିଲୁ କାମ କଲୁନୁ ଯଦି ନ କଲୁ ଆମେ ଆଁ -ସେ ବଗିଚାକୁ ନଷ୍ଟ କଣ ପାଇଁ କରିଦେଲୁ।
ହଁ ସେଇ କଥାଟା ସେ ଭାବିବା ଦରକାର୍। ଠାକୁରଙ୍କ ଇଏ ଯିଏ କରିବ ତପାଇ ଆଉ ଗୋଟେ କଥା ଶୁଣନ୍ତୁ ହୁଁ ଠାକୁରଙ୍କର ଯିଏ ଖରାପ୍ କରେ ସେ ଉପର ବାଲା ସେ ସେ ଦେଖିଦେବେ ସିଏ କାହାକୁ ଆମର କିଛି କହିବା ଦରକାର ନାହିଁ। ବୁଝିପାଇଲେ। ଦେଖନ୍ତୁ ଆପଣ ଯଦି ହଜାର ହଜାର ଟଙ୍କା କି ଟଙ୍କା ଟା ମାରିକି ଖାଇଦେବେ ଆପଣ ଭାବୁଚନ୍ତି ଆପଣ କଣ ବଡ୍ ଲୋକ୍ ହେଇଗଲେ ଜମା ବଡଲୋକ ହେବେନି। ସେ ଆଉ ସେ ବଡ ଲୋକ ଆ ଉପର ବାଲା ସେ ସବୁ ଦେଖୁଚି।
କ-କଥାରେ ଅଛି ଶୁଣନ୍ତୁ ବନ୍ଧୁ ଆମ ଠାକୁର୍ କହିଚନ୍ତି ଦେଇ ଜାଣିଥିଲେ ପାଇ ଜାଣିବୁ।
ହଁ।
କିନ୍ତୁ ଯଦି କେବେ କାହାକୁ ଦେଇନୁ ତୁ କେବେ ପାଇବୁନୁ ଯଦି ତୁ ଟଙ୍କାଟେ ଯଦି ଜଣଙ୍କ ପଛରେ ତୁ ଟଙ୍କାଟେ ଖର୍ଚ୍ଚ କରିଚୁ କିମ୍ବା ତାକୁ ଖାଇବାକୁ ଦେଇଚୁ ତତେ ତୋ ପାଖେରେ ଟଙ୍କା ଟେ ବି ନଥିଲେ ତୁ କୋଉ ଜାଗାକୁ ଯାଇଥିବୁ ସେଠି ତ ତେ ଦଶ ଜଣ ଦଶ ଟଙ୍କାରେ ଜିନିଷ ତତେ ଦେବେ ଖାଇବାକୁ।
ହଁ ସେଇଥିପାଇଁ ବଡ ଲୋକ ବା ବାପା ମାନେ କୁହନ୍ତି ଅନ୍ନ ନଷ୍ଟ କରନ୍ତୁ ନାହିଁ ଅନ୍ନ ନଷ୍ଟ କଲେ ଲେ ଅନ୍ନ ପାଇବାନି ହଉ ମୁଁ ଭାତା ରଖୁଅଛି ମୁଁ ଆଉ ତମକୁ କିଛି ସମୟ ପରେ ସମ୍ପର୍କ କରିବି।
ଆଜ୍ଞା ବନ୍ଧୁ।
କହୁଚି ଏବେ ମୁଁ ବ୍ୟସ୍ତ ଅଛି ଖାଇକି ଶୋଇବିି ଯାଉଚି।
ଆଜ୍ଞା ବନ୍ଧୁ।
ଓ ହୋ ରଖୁଚି।
ଆଜ୍ଞା ବନ୍ଧୁ ରଖନ୍ତୁ।
ବ